ହ୍ୟାଲୋ ହ୍ୟାଲୋ
ହଁ
ହ୍ୟାଲୋ
ହଁ ଶୁଭୁନିକି?
ହ୍ୟାଲୋ
ଶୁଭୁ ନିକ
ଶୁଭୁନି
ତମ ଭଏସ ଶୁଭୁନି।
ଅବିକା ଭିଲା?
ହଁ।
କଣ କରୁଥିଲ?
ହ୍ୟାଲୋ
ଟିକେ ବଡ ପାଟିରେ କହୁନ ଶୁଭୁନି ବାହାରାକୁ ଆଉନା ନହନେ। ବଡ ପାଟିରେ କୁହ ଶୁଭୁନି।
ଅବିକା ଶୁଭିଲା ତ?
ହଁ।
କଣ କରୁଥିଲ କଣ?
ବସିଚି ବାହାରେ।
ବାହାରେ ଆଉ ଖାଇଥିଲ କଣ?
ପଖାଳ ଭାତ, ଶାଗ ଭଜା
ସନ୍ଧ୍ୟାରେ?
ସନ୍ଧ୍ୟାବେଳେ କିଛି ଖାଇନି।
ଆଉ
ତମେ?
ମୁଁ ହ ମୁଁ ବି ସେ ପଖାଳ ଆଜି ଖାଇଥିଲି ଖରା ବେଳେ ସନ୍ଧ୍ୟାରେ କିଛି ଖାଇନି ନା ନା ବିସ୍କୁଟ ଖାଇଥିଲି।
ମୁଁ କିଛି ଖାଇନି ଆଉ ଭଲ। ଆଉ କାଲି ଆସିଲନି?
ଆଉ ରଜ କଣ କେମିତି କାଟିଲ? ଅ କାଲି କାଲି ଗଲିନି ଯୋଉ ଗରମ ଲାଗିଲା ତାରେ ବର୍ଷା ହେଲା ଆଉ ଗଲିନି।
କହିଥିଲ ଆସିବ ବୋଲି ଆସିଥିଲେ ଦେଖି ଯାଇଥାନ୍ତେ।
ହଁ ଆଉ କେବେ ଯିବି ଆଉ କେବେ ଯିବି।
ଖୁଦରୁକୁଣୀ ଓଷା କୁ।
କଣ କହିଲ?
ମୁଁ କହିଲି ଖୁଦୁରୁକୁୁଣୀ ଓଷାକୁ ଆସିବ। ବୁଲିବାକୁ ଯିବା।
ନିଶ୍ଚିନ୍ତ ଯିବି ଖୁଦରୁକୁଣିଓସାକୁ।
ହୁଁ ବହୁତ ଖୁଦୁରୁକୁୁଣି ଓସାରେ ଆମ ଗାଁରେ ଭଲ ହୁଏ। ହୁଏ ଉଁ ବହୁତ ବି ମେଢ ହୁଏ।
ଯିବା ଆଉ ଆଉ ର ମାନେ ମେଢ ମାନେ ବହୁତ ବଡ ବଡ ଠାକୁର ବନାହୁୁଏ?
ହଁ ଲୁ ପଚାଶ ଷାଠିଏ ପୁରା ମେଢ ଯି ଯେମିତି ଢେଙ୍କାନାଳ ଲକ୍ଷ୍ମୀ ପୂଜା।
ହଁ ହଁ ହଁ ହଁ ମାନେ ପଚାଶ ଫୁ
ସେଇ ସେଇଭଳିଆ
ହୁଁ ହୁଁ ମାନିବା
ଆ ଝିଅ ମାନେ ସବୁ ସଜବାଜ ହେଇଥିବେ ପୂଜା କରିବେ।
ସାଢି ସାଢିପିନ୍ଧ ନା ତମେ? କୁ ଶାଢୀ ପିନ୍ଧ ନା ତମେ?
ହଁ। ଶାଢ଼ୀ ବି ପିନ୍ଧେ।
ଆଉ ର ଆଉ ରଜରେ କୁଆଡେ ସବୁ ବୁଲାବୁଲି କଲ କଣ କଲ କୁହ ଟିକେ?
ରଜରେ ଗାଁ ରେ ବୁଲିଲୁ ବା। ମୋ ଭଉଣୀ ଆସ
ଖାଲି ଗାଁଲେେ ବୁଲ ଆଉ ଆଉ କୋଉଠି ଯାଇନ?
ନା ଏ ବର୍ଷ କୋଉଠିକି ଯାଇନି ବର୍ଷା ହେଲା ତ ସେଥିପାଇଁ ଯାଇପାରିଲିନି।
ଆଉ ହଉ। ଆଉ ପିଠା କଣ ସବୁ ଖାଇଲ? ପିଠା କଣ ସବୁ ଖାଇଲ?
ତମେ ଭଏସ ଟା ଏମିତି ଶୁବୁନି?
ମୁଁ କହିଲି ପିଠା କଣ ସବୁ ଖାଇଲ?
ଟୋଟାଲି ଶୁଭା ଯାଉନି।
ମତେ ତ ତମ ଭୟସ ଶୁବାଯାଉଛି।
ପୁରା ସ୍ଲୋ ଶୁଭୁଛି କଥାରେ କ୍ଲିୟର ଶୁଭୁନି ତମର।
ମୁଁ ତ ପୁରା ରଡି ରଡିିକି ଜୋରେ କହୁଛି।
ହଁ ଏବେ କୁହ।
କଅଁ ସବୁ ଖାଇଲ?
କଣ?
ପିଠା କଣ ସବୁ ଖାଇଲ?
ପୋଡ଼ ପିଠା ଆଉ ମଣ୍ଡା ଆ ନା ମଣ୍ଡା ପିଠା ନୁ, ପୋଡ ପିଠା, ଚକୁଳି ପିଠା ଏ ବରା, ଦହବରା, ଘୁଗୁନି
ଆଉ କଣ, ଆଉ କଣ?
ସେତିକି।
ଏତିକି?
ହଁ ଆଉ ପ, ଆଉ ପକାଳ ବାତ ବି ଖାଇଛି
ଆଉ କଣ, ଫାଷ୍ଟ ରଜ ଦିନ କଣ ଖାଇଥିଲ?
ହ ଫାଷ୍ଟ ରଜ ଦିନ ଦହିବରା, ଦହିବରା, କାକରା
ଆଉ ଫାଷ୍ଟ ରଜ ଦିନ ଆଇଁଷ ଖାଇଥିଲ ନା, ସାଧା ଖାଇବା ହେଇଥିଲା ତମର?
ସାଧା।
ସାଧା ହେଇଥିଲା?
ମ ଉଁ ଉଁ
ଆଉ
ତମେ କଣ କହୁନା?
ତମେ ଏବେ କଣ କର
ରାତିରେ କଣ ଖାଇବ ତମେ?
ରାତିରେ ଭାତ ଖାଇବୁ ସୋୟାବିନ୍ ତରକାରୀ ହବ
ତରକାରୀଟା ହବ? ଭାତ ଗରମ ଭାତ ନା ପଖାଳ ଭାତ?
ଗମ୍ ଭାତ।
ଗରମ୍ ଭାତ।
ମୁଁ ଆଇ ମୁଁ ଆଜି ଯାଇଥିଲି ଇ ମଲେଜକୁ, ସାର୍ଟିଫିକେଟ ଆଣିଆକୁ ବହୁତ ସାଙ୍ଗମାନେ ଏ ସବୁ ଆସିଥିଲେ। ଏବେ ଗୋଟେ ରିସେଣ୍ଟ ମୋ ସାଙ୍ଗ ମ୍ୟାରେଜ କରିଛି ସିଏ ପଶ୍ଚିମ ଓଡିଶାରେ, ସିଏ ଆସିଥିଲା। ତା ସହିତ ଦେଖା ହେଲା ବହୁ ଆଉ ବହୁତ ମଜାମସ୍ତି କଲୁ, ଫଟୋ ଉଠେଇଲୁ